ହଁ ତୁମେ ମୋ ଦୈନନ୍ଦିନ ଜୀବନରେ କଣ କଣ ସବୁ ରୁଟିନ୍ ଫଲୋ କର?
ଆଜ୍ଞା ମୁଁ ସକାଳୁ ଉଠି ମୋ ନିତ୍ୟକ୍ରମ ସାରିକି ମୁଁ ସାତଟା ସୁଦ୍ଧା ଆଜ୍ଞା କଲେଜ ଯାଏ।
ଆଚ୍ଛା
କଲେଜ ରୁ ଫେରିଲା ବେଳକୁ ମତେ ବାରଟା ପାଖାପାଖି ହେଇଯାଇଥାଏ।
ଆପଣ କଣ ବିନା ଖାଇବାର ଯାଆନ୍ତି ନା ଖାଇକି ଯାଆନ୍ତି କଲେଜ?
ମତେ ସକାଳୁ ଉଠି ଆଉ ଖାଇବା ପାଇଁ ସମୟ ହୁଏନି ଯେହେତୁ କ୍ଲାସ ବେଣୁଥାଏ ତ ମତେ ଉଠିକି ନିତ୍ୟ କର୍ମ ସାରି ସେମିତି ପଳେଇବାକୁ ହିଁ ପଡେ।
ଆଚ୍ଛା
ତାପରେ ମୋତେ କଲେଜରୁ ଫେରିଲା ବେଳକୁ ବାରଟା ହୋଇଯାଇଥାଏ। ଆ ଆସିକି ଟିକେ ରେଷ୍ଟ ନେଇକି ମୁଁ ଖାଇକି ପାଠ ଟେ କିଛି ସମୟ ପାଠ ପଢେ ତାପରେ
ଦେଖନ୍ତୁ ଆପଣ ଯଦି ଖାଲି ପେଟରେ ଏମିତି ଯିବେ କଲେଜ ତ ଆପଣ ଆପଣଙ୍କୁ ଗ୍ୟାଷ୍ଟ୍ରିକ୍ ହେଇପାରେ
ଆଜ୍ଞା
ତ ଆପଣ କିଛି ଖାଇକି ଯିବା ପାଇଁ ଚେଷ୍ଟା କରନ୍ତୁ ସକାଳେ
ଆଜ୍ଞା
ତାପରେ ଆପଣ କଣ କଣ କରନ୍ତି?
ତାପରେ ମୁଁ କଲେଜ ରୁ ଫେରିକି କିଛି ସମୟ ବିଶ୍ରାମ ନେଇକି ପାଠ ପଢିକି ଚାରିଟା ହେଲେ ଆମେ କ୍ରିକେଟ ଖେଳଦେ ପଢୁ ପଢିବାକୁ
ଆଚ୍ଛା
କ୍ରିକେଟ ଖେଳିକି ଆସିକି ଆଜ୍ଞା ବହୁତ ଭଲ ଲାଗେ
ଆଚ୍ଛା ହଉ
କ୍ରିକେଟ ଖେଳିକି ଆସିଲା ପରେ ଆମେ ମୋ କିଛି ସାଙ୍ଗ ଆ କିଛି ଆମ କିଛି ଦୂରରୁ ଆମ ଘର ଠାରୁ ଏକେଟ ଅଛି ସେତେବେ ଆମେ ଜିମ୍ ଯାଉ
ଆଚ୍ଛା
ଜିମ ର କିଛି ସମୟ ୱାର୍କ ଆଉଟ କରି ତାପରେ ଘରକୁ ଫେରିକି ଆମେ ଘରୁ ଫେରିକି ଖାଇକି ରାତିରେ କିଛି ସମୟ ଆମେ ଗେମ୍ ଖେଳୁ ରାତି ଟିକେ କିଛି ସମୟ ଦୁଇ ଘଣ୍ଟା ଭଲିଆ ଆମେ ଅନଲାଇନରେ କିଛି ଗେମ୍ ଖେଳିକି ତାପରେ ଆମେ ଶୋଇପଡୁ ଆଉ।
ଆପଣ ଯେ ଅନଲାଇନ ରେ ଗେମ୍ ଖେଳନ୍ତି ଆପଣଙ୍କ ସେଥିରୁ କିଛି ପଇସା କମାନ୍ତି ନା ଖାଲି ସେମିତି। ଅ ଖେଳନ୍ତି।
ନା କିଛି ପଇସା କମାଇନି ମୁଁ ସେମିତି କିଛି ଟାଇମ ପାସ୍ ପାଇଁ ଖେଳେ।
ଆଛା।
ଆଜ୍ଞା ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ କଣ ଖେଳନ୍ତି?
ମୁଁ ସକାଳୁ ଉଠେ।
ଆଜ୍ଞା।
ଉଠିକି ପାଣି ପିଇକି କିଛି ଟାଇମ୍ ୱାର୍କ ଆଉଟ୍ କରେ ୟୋଗା ଫୋଗା କରେ।
ଆଜ୍ଞା।
କରିସାରିଲା ପରେ ମୋର ସକାଳ ବ୍ରେକ୍ଫାଷ୍ଟ କରେ।
ଆଜ୍ଞା।
ତାପରେ ଆମ୍ କଲେଜ ଯାଏ।
ଆଜ୍ଞା।
କାହିଁକି ନା ମୁଁ ବି ଗୋଟେ କଲେଜ ଷ୍ଟୁଡେଣ୍ଟ ତ ମୁଁ ବି କଲେଜ ଯାଏ।
ଆଜ୍ଞା।
କଲେଜରୁ ଫେରିଲା ବେଳକୁ ଗୋଟେ ଦୁଇଟା ହେଇଯାଏ ତ ମୁଁ ଆସିକି ଖାଏ।
ଆଜ୍ଞା।
ଖାଇସାରିଲା ପରେ ଟିକେ ରେଷ୍ଟ ନେଇକି ଆମ୍ ଯାହା ଟିକେ ଘର କାମ କରେ।
ଆଜ୍ଞା।
ତାପରେ ଉଁ ସନ୍ଧ୍ୟାବେଳକୁ ଟିକେ ଫେର୍ ସ୍ନାକ୍ସ୍ କିଛି କରିକି
ଆଜ୍ଞା।
ପାଠ ପଢେ।
ଆଜ୍ଞା।
ତାପରେ ଫେର୍ ଖାଇକି ଶୋଇ ପଡେ।
ଆଜ୍ଞା ଆପଣଙ୍କୁ କିଛି ଖେଳିବା ପାଇଁ ପସନ୍ଦ ନୁହ।
ହଁ ମୋତେ ତ ପସନ୍ଦ କିନ୍ତୁ ଯେହେତୁ ମୁ କଲେଜରେ ପାଠ ପଢ଼ିଲେଣି ମୁଁ ଆଉ ଯାଏନି ବାହାରକୁ କୁ ଖେଳିବା ପାଇଁ ଟ ମୁ କାହିଁକି ନା ମୁଁ ତ ଗାଁରେ ରୁହେ ନା ତ ସେଥିପାଇଁ ଜାଇ ହୁଏନି।
ଆଜ୍ଞା ହେଲେ ଆପଣଙ୍କୁ କୋଉ ଖେଳ ଭଲ ଲାଗେ।
ହ୍ୟାଲୋ।
ହ୍ୟାଲୋ ଆପଣଙ୍କୁ କୋଉ ଖେଳ ଭଲ ଲାଗେ।
ମତେ ସବୁ ଖେଳ ଭଲ୍ ଲାଗେ।
ଆପଣ ଖେଳିପାରନ୍ତି ସବୁ ଖେଳ ଆଜ୍ଞା।
ବ୍ୟାଡ଼ମିଣ୍ଟନ ଆଉ ଯେତିକି ଫିଜିକାଲ ଗେମ୍। ଆଉ ଯେମିତିକି କବାଡ଼ି ବାସ୍କେଟବଲ୍। ଫୁଟବଲ୍ ଏସବୁ ଖେଳିବା ପାଇଁ ଟିକେ ଭଲ ଲାଗେ।
ଆଜ୍ଞା।
ଏମିତି ଆଉ ଅନଲାଇନର ଯାହା ଗେମ୍। ଖେଳା ହୁଏ ସେଇ ହିସାବରେ ମୁ ଖେଳେ ଆଉ।
ଆପଣ ଆଗରୁ କୋଉଠ ଖେ ଖେଳ ଯୋଉ ଷ୍ଟେଟଲେବୁଲ କି କୋଉଠି ଖେଳିଛନ୍ତି।
ନାଇଁ।
ଆଚ୍ଛା।
ତ ଆପଣ ଆପଣ ଯେ ଜିମି ଯାଆନ୍ତି ତ ଆପଣ ଆପଣଙ୍କୁ କଣ କଣ ଖାଇବା ଭଲ ଲାଗେ କଣ କଣ ପସନ୍ଦ?
ଖାଇବାରେ ମତେ ତ ଫାଷ୍ଟ ଫୁଡ ମୋର ମତେ ତ ବହୁତ ଭଲ ଲାଗେ।
ଆପଣ ଜିମ୍ ବି ଯାଆନ୍ତି ଫେର୍ ଫାଷ୍ଟ ଫୁଡ ବି ଖାଆନ୍ତି।
ଆଜ୍ଞା ବହୁତ ମାତ୍ରାରେ ଫାଷ୍ଟ ଫୋଡ଼ ଖାଏ।
ଆଚ୍ଛା ଫାଷ୍ଟଫୁଡ଼ ଟା କଣ କଣ ଆପଣ ଖାଆନ୍ତି?
ଫାଷ୍ଟ ଫୁଡ ରେ ଚାଉମିିନ, ଅଣ୍ଡା ରୋଲ, ଚିଲି ଚିକେନ, ଚିକେନ ପକୋଡା। ଯାହା ଫାଷ୍ଟଫୁଡରେ ବହୁତ ବହୁତ ଫାଷ୍ଟ ଫୁଡ ଖାଏ, ଆଉ
ମାନେ ଯାହାବି ଫାଷ୍ଟଫୁଡ୍ ଅଛି ଦୁନିଆ ସାରା ଆପଣ ସବୁ ଖାଇଦିଅନ୍ତି।
ଫାଷ୍ଟ ଆଜ୍ଞା। ଫାଷ୍ଟଫୁଡ଼୍ ମୋର ବହୁତ ପ୍ରିୟ ତ ମୁଁ ଫାଷ୍ଟଫୁଡ଼ ବହୁତ ବହୁତ ମାତ୍ରାରେ ଫାଷ୍ଟଫୁଡ଼ ଖାଏ।
ଦେଖନ୍ତୁ ଆପଣ ଯେହେତୁ ଜିମ୍ ଯାଉଚନ୍ତି। ତ ଆପଣ ଆ ଗୋଟେ ଆପଣଙ୍କୁ ହେଲ୍ଦି ଡାଏଟ୍ ନିହାତି ଦରକାର। ତ ଆପଣ ସେଗୁଡ଼ା କିଛି କରନ୍ତି ନା ସବୁଦିନ ଏମିତି ଖାଇଦିଅନ୍ତି ଫାଷ୍ଟଫୁଡ?
ଆଜ୍ଞା ସନ୍ଧ୍ୟା ହେଲେ ମୁଁ ଜିମ ରୁ ଫେରିଲା ବେଳେ ସେଠୁ ଖାଇଦେଇକି ଆସେ।
ଆଚ୍ଛା ଆପଣଙ୍କୁ ପରିବା ଖାଇବାକୁ ଭଲ ଲାଗେ ତ?
ନାଇଁ ଆଜ୍ଞା ପରିବା ମୁଁ ପରିବା ମତେ ଜମା ଭଲ ଲାଗେନି ଖାଇବା ପାଇଁ କି ମୁଁ ପରିବା ଖାଏ ନାହିଁ।
ଦେଖନ୍ତୁ ସେମିତି ନା ଆପଣ ଏକରେ ଦେଖନ୍ତୁ ସକାଳେ ବ୍ରେକ ଫାଷ୍ଟ ବି କରୁନାହାନ୍ତି। ଆପଣ ପରିବା ବି ଖାଉନାହାନ୍ତି ଆଉ ସବୁବେଳେ ଯଦି ଏମିତି ଫାଷ୍ଟଫୁଡ଼ ଖାଇବେ ତ ଆପଣ ଙ୍କର ବହୁତ ହେଲଥ୍ ର ବହୁତ କ୍ଷତି ହେବ।
ଆଜ୍ଞା।
ତ ଆପଣ ଗୋଟେ ହେଲ୍ଦି ଡାଏଟ୍ ଯଦି ନିଅନ୍ତେ। ତାହନେ ଆପଣଙ୍କ ସ୍ୱାସ୍ଥ୍ୟରେ ବହୁତ ପରିବର୍ତ୍ତନ ଆସିବ ଆପଣ ଆପଣ ଯଦି ଯେହେତୁ ଜିମ୍ ଯାଉଛନ୍ତି। ତ ବଡି ବି ଠିକ ଇଏ କୁ ଆଣିବ। ପାଇଁ ଆପଣଙ୍କୁ ବହୁତ ସାହାଯ୍ୟ ହବ ଯଦି ଆପଣ ହେଲ୍ଦି ଡାଏଟ୍ ଗୋଟେ ନିଅନ୍ତି।
ଆଜ୍ଞା ଆପଣ ମୁଁ ମତେ ଟିକେ ହେଲଦି ଟିକେ ଏ ବିଷୟରେ ଟିକେ କହିଦେବେ।
ଦେଖନ୍ତୁ ଆପଣ ଯେମିତି କି ଆପଣ ସୋୟାବିନ୍ ଖାଇପାରିବେ।
ଆଜ୍ଞା।
କାହିଁକି ନା ସେଥିରେ ବହୁତ ପରିମାଣର ପ୍ରୋଟିନ୍ ଥାଏ।
ଆଜ୍ଞା।
ଆଉ ସେଇଟା ୱେଟ୍ ଗେନ ରେ ବି ବହୁତ ସାହାଯ୍ୟ କରେ। ସାଇବିନ୍ ଖାଇପାରିବେ ଅଣ୍ଡା ଖାଇବେ, ଆପଣ ଡେଲି ଯଦି ଦିଟା ଅଣ୍ଡା ଖାଇବେ ତାହେଲେ ସେଇଟା ବି ଆପଣଙ୍କୁ ବହୁତ ହେଲ୍ପ କରିବ ପ୍ରୋଟିନ୍ ପାଇବାରେ।
ଆଜ୍ଞା।
ହ୍ୟାଲୋ।
ଆଜ୍ଞା।
ଖାଇପାରିବେ ଆଉ ଚଣା ଖାଇପାରିବେ। ବୁଟ ଖାଇପାରିବେ, ରାଜମା ଆଉ ଯେତିକ ସବୁ ସିଡ଼୍ସ୍ ଯେତିକ ମାନେ ଆ ସିଟ୍ସ୍ ଜାତୀୟ ଖାଦ୍ୟ ସେଗୁଡ଼ା ଆପଣ ଖାଇପାରିବେ।
ଆଜ୍ଞା।
ଆଉ ବାଦାମ ଖାଇପାରିବେ।
ଆଜ୍ଞା।
ଏମିତି ସବୁ ଖାଇବା ନେଇପାରିବେ ଆପଣ।
ଆଜ୍ଞା। ସ ସକାଳୁ ବ୍ୟାୟାମ କରିବାଟା କଣ ଦେହ ପାଇଁ ଉପଯୋଗୀ?
ହଁ ଆପଣ ଯଦି ସକାଳୁ କିଛି ମାନେ ୟୋଗା କରିବେ।
ଆଜ୍ଞା।
ତ ସେଇଟା ଆପଣଙ୍କୁ ବହୁତ ପରିମାଣର ଅ ମାନେ କି ଦେହ ମାନେ ଯଦି ଦେହ ଆପଣଙ୍କର ସ୍ୱାସ୍ଥ୍ୟ କିଛି ଯଦି ଖରାପ ଅଛି ଯଦି ଆପଣଙ୍କୁ ଭିତରୁ କିଛି ଯଦି ଅ ଡିଫେକ୍ଟ ଅଛି ତାହେଲେ ଆପଣ ସେ ୟୋଗା ମାଧ୍ୟମରେ ଭଲ ହେଇପାରିବେ ବହୁତ ପରିମାଣରେ। ୟୋଗାଟା ଆପଣଙ୍କ ଆପଣଙ୍କୁ ବହୁତ ହେଲ୍ପ କରିବ। ଅ ସୁସ୍ଥ ରହିବା ପାଇଁ
ଆଜ୍ଞା।
କିନ୍ତୁ ମେନ୍ ହଉଛି ଖାଦ୍ୟ ତ ଆପଣ ଯେହେତୁ ଭଲ ଖାଦ୍ୟ ଗ୍ରହଣ କରୁନାହାନ୍ତି। ତାନେ ଆପଣଙ୍କର ଦିନଟା ବି ଠିକ୍ ଯିବନି।
ଆଜ୍ଞା।
ଫାଷ୍ଟ ଆପଣ ଚେଷ୍ଟା କରନ୍ତୁ ଆପଣଙ୍କ ଖାଇବାର ପରିବର୍ତ୍ତନ କରିବା ପାଇଁ।
ଆଜ୍ଞା।
ସେକେଣ୍ଡ କଥା ଆପଣ ଯେହେତୁ ଜିମ୍ ଯାଉଛନ୍ତି ତ ୟୋଗା ୟୋଗା ବି ବଡ଼ି ପାଇଁ ଯେତିକ ଜରୁରୀ ଜିମ୍ ବି ସେତିକ।
ଆଜ୍ଞା।
ତ ଆପଣ ଯେତ ତୁ ଯାଉଛନ୍ତି ତ ଆପଣ ଯଦି ୟୋଗା ବି ନ କରିବେ ତାହେଲେ ବି ଚଳିବ।
ଆଜ୍ଞା। ଆଜ୍ଞା ମୁଁ ତ ଫାଷ୍ଟ ଫୁଡ ଡେଲି ଖାଉଛି ମୋର ଦେହ ପ୍ରତି କଣ ତାର କିଛି ଉ ଖରାପ ହବ କିଛି?
ହଁ ସେଟା ତ ଅଭିଏସଲି ଇଫେକ୍ଟ ପକେଇବ ଦେହରେ। ତ ଯେମିତିକି ସ୍କିନ୍ ଉପରେ ତ ବହୁତ ମାତ୍ରାରେ ପକଇବ। ଆଉ ଆପଣଙ୍କ କିଡ଼ନୀ ବି ଖରାପ ହେଇପାରେ। ତ ସେମିତି କାହିଁକି ନା ସେଗୁଡା ସବୁ ପାମାଆଇଲି ଆଉ ଯଦି ଆପଣ ଆଇସ୍କ୍ର ଆକ୍ରିମ୍ ଆଇସ୍କ୍ରିମ୍ ଏସବୁ ଖାଉଥିବେ ତାହେଲେ ସେଥିରେ ତ ସେ ସବୁ ପାମ୍ ଅଏଲ୍ର ତିଆରି। ତ ସେଇଟା ଆପଣଙ୍କୁ ଫେଟ୍ ଦବ ଦେହକୁ ଆଉ ସେଇଟା ବହୁତ କଲେଷ୍ଟ୍ରଲ୍ ଇଏ ବି ଖାଦ୍ୟ ଆପଣ ଯଦି ଯେଉଁ ଫାଷ୍ଟଫୁଡ଼୍ ଖାଉଛନ୍ତି ସେଗୁଡ଼ା ସବୁ ପୋଡ଼ା ତେଲରେ ହେଉଛି ଆପଣଙ୍କର ଅ ବହୁତ ମାତ୍ରାରେ କେ କଲେଷ୍ଟ୍ରୋଲ୍ ବି ବଢି ପାରେ ଦେହରେ।
ଆଜ୍ଞା।
ଆପଣ ଯଦି ଗୋଟେ ଆପଣ ଯଦି ପରିବା ଖାଇବା ଷ୍ଟାର୍ଟ କରିବେ। ଆଉ ଗୋଟେ ହେଲ୍ଦି ଡାଏଟ୍ ନେବେ। ତ ଆପଣ ବହୁତ ଜଲ୍ଦି ଆ -ବଡ଼ି ବି ବନେଇ ପାରିବେ।
ଆଜ୍ଞା। ମୁଁ ତ ସ
ଆପଣ ଆପଣ ଯେତେ ପାରି ଯେ ତେ ପାରିବେ ସେ ଫାଷ୍ଟଫୁଡ଼୍ ଆଉ ଏଇସବୁରୁ ଟିକେ ଅମ କମ୍ ଖାଇବା ପାଇଁ ଚେଷ୍ଟା କରିବେ।
ମୁଁ ତ ଫାଷ୍ଟ ଫୁଡ ମୋର ତ ପ ଅଭ୍ୟାସ ହେଲା ଭଳି ହେଇଯାଇଛି ଯାଥିପାଇଁ କି ମୁଁ ତାକୁ ଛାଡି ପାରୁନାହିଁ ଆଉ ଡକ୍ଟର ବି ସହ ଦେହ ବି ବହୁତ ଖରାପ ହଉଛି ତ ଡକ୍ଟର ବି ସଜେଷ୍ଟ କରୁଛନ୍ତି କି ପରିବା ଖାଇବା ପାଇଁ।
ଆଛା ତ ଆପଣ ଧୀରେ ଧୀରେ ଧୀରେ ଧୀରେ ସେଟା ଖାଇବା ପାଇଁ ଚେଷ୍ଟା କରନ୍ତୁ କମ୍ କମ୍ ଖାଇଲେ ଅଭ୍ୟାସ ହେଇଯିବ।
ଆଜ୍ଞା ପ ପ ପରିବା ଖାଇବା ତାହେଲେ ଦେହ ପାଇଁ ନିହାତି ଆବଶ୍ୟକ?
ଆଜ୍ଞା। ଆପଣ ସେଇଟା ଖାଇପାରିବେ ଆଉ
ହ୍ୟାଲୋ।
ଆଜ୍ଞା। ହ୍ୟାଲୋ।
ଆପଣଙ୍କର ଆଉ ଯଦି କିଛି ପ୍ରୋବ୍ଲେମ୍ ହୁଏ ତ ପରେ କଲ୍ କରିକି ବି ମୋସହିଁତ କଥା ହେଇପାରିବେ।
ଆଜ୍ଞା ଆଜ୍ଞା। ଫାଷ୍ଟ ଫାଷ୍ଟଫୁଡ଼୍ ଖାଇବାଟା ଦେହ ପ୍ରତି ତାହେଲେ ଉଁ ଉଁ ବହୁତ ଖରାପ।
ଆଜ୍ଞା।
ଆପଣ କୌଣସି ଫାଷ୍ଟଫୁଡ୍ ଖାଆନ୍ତି ନାହିଁ?
ହଁ ମୁଁ ଖାଏ କିନ୍ତୁ ବହୁତ କମ୍। ତ ଅ ଆପଣ ଆପଣଙ୍କୁ ତୁ ଟୋଟାଲ ମନା କରାହେଉନି କି ଆପଣ ଟୋଟାଲ ଫାଷ୍ଟ ଫୁଡ୍ ବନ୍ଦ କରିଦିଅନ୍ତୁ ଆପଣ ଖାଆନ୍ତୁ କିନ୍ତୁ ବହୁତ କମ ପରିମାଣରେ। କିନ୍ତୁ ଆପଣ ଯେଉଁ ପରିମାଣରେ ଫାଷ୍ଟଫୁଡ଼୍ ଗୁଡ଼ା ଖାଉଛନ୍ତି ସେଇ ପରିମାଣରେ ଯଦି ଆପଣ ପରିବା ଆଉ ଉ ଅ ମଁ ନନ୍ ଭେଜ ଜିନିଷ ମାନେ ମା ମାଛ ମାଂସ ଏସବୁ ଖାଇବେ ଅଣ୍ଡା ଖାଇବେ ତାହାନେ ଅଁ ଆପଣଙ୍କ ହେଲ୍ଥର ସେଟା ବହୁତ ବଡ଼ ପରିବର୍ତ୍ତନ କରିବ। ଆପଣ ବି ତ ଦେଖୁଥିବେ ଯେହେତୁ ଆପଣ ୟଙ୍ଗ ଜେନେରସନ ର ପିଲା। ତ ଆପଣଙ୍କ ଫେସେରେ ବି ବହୁତ କିଛି ଇଫେକ୍ଟ ପଡ଼ୁଥିବ ସେ ଫାଷ୍ଟ ଫୁଡ଼ର।
ଆଜ୍ଞା।
ଆପଣଙ୍କର ଯାହାବି ସବୁ ଅ ଉଁ ହେଉଥିବ ତ ସେଇଟା ଫାଷ୍ଟଫୁଡ଼ ପାଇଁ ହିଁ ହେଉଛି।
ଆଜ୍ଞ ଆଜ୍ଞା। ହଁ ଆଜ୍ଞା ଧନ୍ୟବାଦ ଏତି ତ ପରମ୍ପରା ପରାମର୍ଶ ଦେଇଥିବାରୁ।
ଆଜ୍ଞା ହଉ।